ହ୍ୟାଲୋ।
ହଁ।
ହଁ ସାଙ୍ଗ ତମେ କଣ କରୁଥିଲ?
ମୁଁ ଶୋଇଥିଲି ତମେ କଣ କରୁଛ?
ମୁଁ ମୋ ମା ସାଙ୍ଗରେ ରୋଷେଇ କରୁଛି ଭାତ ମା ଚଢେଇଛନ୍ତି ଚୁଲି ଉପରେ ମୁଁ ତା କୁ ଆ ଯେ ସେ ଯେବେ ବୁଝିଯାଏ ମୁଁ ତାକୁ ଫୁକି ଫୁକିକି ଜଲାଏ। ଜଳାଏ
ଆଚ୍ଛା। ଆଉ ତରକାରୀ କଣ କରିଛ?
ତରକାରୀ ମଟନ ତରକାରୀ ଆଉ ଡାଲି ମଟନ ତରକାରୀ ଆଉ ଡାଲି ସାଲାଦ ଆଉ କିଛି ନୁହେଁ।
ଆଚ୍ଛା ଭଲ ଖାଇବା ହେଇଛି ଆଜି ଆଉ।
ହୁଁ। ମତେ ସ ଭାତ ସହିତ ସଲାଦ ମତେ ବହୁତ ପସନ୍ଦ। ତମକୁ?
ହୁଁ ମତେ ବି ଭଲ ଲାଗେ।
ହୁଁ।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
ଶାଗ ତମକୁ ଭଲ ଲାଗେ?
ନା ଶାଗ ଖାଏ ସବୁ ଶାଗ ଖାଏ ନା ସେମିତି ଗୋଟେ ଦିଟା ଶାଗ ଅଛି ଖାଏ।
ହୁଁ ମତେ ବି ସବୁ ଶାଗ ଏତେ ଭଲ ଲାଗେନା। ମତେ କୋଉ କୋଉଟା ଶାଗ ବହୁତ ଭଲ ଲାଗେ।
ହଁ।
ଆଉ ତମେ ରଜ ପାଇଁ କୋଉଁ ଡ୍ରେସ୍ ନେଇଥିଲ?
ମୁଁ ଏମିତି କୁର୍ତ୍ତି ନେଇଥିଲି। ଏଇ ଗରମରେ କଣ ଡ୍ରେସ ପିନ୍ଧିବ।
କେତେ ଟା ନେଇଥିଲା? ତିନିଟା ଥିଲା ନା ଆମର ତିନିଟା ପିନ୍ଧିବାର।
ହଁ ତିନିଟା ନେଇଥିଲି ପା।
କୁର୍ତ୍ତି। ଆଉ ସେଠି ଡୋଲି ଲାଗି
କୁର୍ତି ଆଉ ପ୍ଲାଜୋ। ନା ଏଠି ଦୋଳି ଲାଗିିନଥିଲା। ସେମିତି ଖାଇ ପିଇକି ଘରେ ଶୋଇଲୁ ହେଇଗଲା ରଜ ଆଉ।
ହଁ। ବୁଲିବାକୁ ଯାଇନ?
ନା। ତମେ କେତେ ହଳ ଡ୍ରେସ ନେଇଥିଲ?
ମୁଁ ବି ତିନିଟା ନେଇଥିଲି। ଦି ଗୋଟେ ଟିକେ ହେଭି ନେଇଥିଲି ଆଉ ଦିଟା ଥିକ୍ ନେଇଥିଲି। ଫିସ୍ ବି ତିଆରି କରିକି ଷ୍ଟେଟ୍ ପେଣ୍ଟ ପିନ୍ଧି ଦେଇଥିଲି। ଆଉ ଲଙ୍ଗ ଫ୍ରକ୍ ନେଇଥିଲି। ସେ ଡୋଲି ଉପରେ ବସେଇକି ଫଟୋ ଫଟ ଟିକେ ଉଠେଇଲି ସେଥିପାଇଁ ନେଇଥିଲି।
ଭଲ ଡୋଲି ଫୋଲି ଖେଳିଚ ଆଉ।
ହୁଁ ବର ଗଛରେ ଡୋଲି ଲାଗିଥିଲେ ବହୁତ ମଜା ଆସିିଲା। ଏ ଆ ଆମ ଘର ଘର ପାଖରେ ଗୋଟେ ବରଗଛ ଅଛି ସମସ୍ତେ ଛୁଆ ମାନେ ସେଟା ହିଁ ଯାଇକି ଲଗେଇଦେଲୁ। ଆଉ ସଜେଇଦେଲୁ ଗୋଟେ ଦିନ ପରେ। ଆଉ ଝୁଲିଲୁ ବହୁତ ମଜା ଆସିଲା।
ହଁ। ଆଉ ରଜପାନ ଖାଇଥିଲ ନା?
କଣ?
ରଜପାନ ଖାଇଥିଲ ନା?
ରଜପାନ ତ ମୁଁ ଖାଇଥିଲି। ମୋ ଭାଇ ମୋ ପାଇଁ ନେଇକି ଆସିଥିଲା ବଳିିଆ ଲାଗିଥିଲା ରଜପାନ ଟା। ।
ହଁ।
ତା ଭିତରେ ଲଙ୍ଗ ପଡିଥିଲା। ଆଉ ଅଦ୍ରକ ପଡିଥିଲା ଏସବୁ ପଡିଥିଲା।
ଆଚ୍ଛା।
ବଢିଆ ଲାଗୁଥିଲା ଟିକେ ଟିକେ ରାଗ ବି ଲାଗୁଥିଲା ଆଉ ମିଠା ବି ଲାଗୁଥିଲା। ସେ ସେ ପାନର ଟେଷ୍ଟ ଟିକେ ଅଲଗା ଲାଗୁଥିଲା।
ହୁଁ ସେଇଥିପାଇଁ ତ ରଜପାନ କୁହାଯାଏ। ନା ଏଠି କୁଆଡେ ମିଳିବ।
ହୁଁ। ଆଉ ତ ତମର ଭଉଣୀ ବାହାଘର ଅଛି ନା?
ହଁ ମୁଁ ସେଇଆ କହିଥାନ୍ତି ମୋ ଭଉଣୀ ବାହାଘର ଅଛି ଆର ମାସରେ ତମେ ଆସିବ। ବାହାଘର ପନ୍ଦର ତାରିଖରେ ଅଛି ତମେ ଦି ଦିନ ପୂର୍ବରୁ ଆସିବ।
ଉଁ। କୋଉ ଦିନ ଠାରୁ ହଳଦୀ ଦିନ ଠାରୁ ଯିବି?
ହଁ ତେର ତାରିଖ ରୁ ଆସିବ।
ଯିବି ତମେ ଆଗେ ଆସ ସେବେ ଯିବି।
ହଁ।
ଆଉ ତମେ କଣ କିଣିଲଣି? ସେ ବାହାଘରରେ ଜିନିଷ ସବୁ କଣ କିଣି କିଣିକି ରଖିଛ ପିନ୍ଧିବ?
ନା କିଛି କିଣିକି ରଖିନି ସବୁ ଉ ଉଁ ଷ୍ଟାର୍ଟ କରିବି କିଣିବା ଆର ସପ୍ତାହରୁ ଆଉ।
ହୁଁ ଆର ସପ୍ତାହରୁ ଷ୍ଟାର୍ଟ କରିବ କଣ ଲେହେଙ୍ଗା ନେବ? ବାଆଘରରେ?
ନା ଶାଢୀ ନେବି।
କଣ ବାହାଘରରେ ଶାଢୀ ପିନ୍ଧିବ ରିସେପ୍ସନ ରେ କଣ ପିନ୍ଧିବ?
ବାହାଘରରେ ଶାଡି ପିନ୍ଧିବି ନା ଶାଡି ନେବି ରିସେପ୍ସନ ପାଇଁ। ବାହାଘର ରେ କାମରେ ଶାଢୀ କଣ ପିନ୍ଧିବ ରିସେପ୍ସନ ରେ ଯିବ ଶାଢୀ ଫାଡି ଟିକେ ପିନ୍ଧିକି ଯିବ। ବାହାଘରରେ ଏମିତି ପ୍ଲାଜୋ କୁର୍ତ୍ତି ପିନ୍ଧିଦବା ଆଉ।
ହଁ ତମ ଭଉଣୀ ମତେ କହୁଥିଲା ମୁଁ ଲେହେଙ୍ଗା ନେବି। ସେ କହିବେ ମୁଁ ବାଆଘରରେ ତ ପିନ୍ଧି ପାରିନି ବାହାଘରରେ ଏମିତିି ସିମ୍ପୁଲ ଷ୍ଟେଟ ପ୍ୟାଣ୍ଟ କୁର୍ତ୍ତି ପିନ୍ଧିଲେମି। ରିସେପ୍ସନ ରେ ମୁଁ ଯିବି ନା ଯୋଉ ଶାଢୀ ପିନ୍ଧିକି ଯିବି ଅନଲାଇନରେ।
ଲେ ପିନ୍ଧିକି ଯିବ ଭଲ ଲାଗିବ ଆଉ ବାହାଘରରେ କାମରେ କଣ ପିନ୍ଧିବ।
କିଛି ପିନ୍ଧିଲେ ଭଲ ଲାଗିବନି। ବାହାଘର ରେ ତମୁକୁ କିଏ ଦେଖି ପାଇ ଦେଖିବିିନି ତ ତମେ ତ ପୁରା ବିଜି ଥିବ। ରିସେପ୍ସନ ରେ ହଁ ଏଇଟା ଉଁ ବୋଉ ଯୋଉ କଣ କହୁଛନ୍ତି ଏଇଟା ବ୍ରାଉ-ବ୍ରାଇଟ୍ ତରଫରୁ ଆସିଚନ୍ତି। ଏମିତି କହିବେ ସେ ତ ବର ତରଫରୁ ଆସ୍ ସିବେ ତମେ ତାଙ୍କ ସବୁ କରିବ ଥଣ୍ଡା ଦେବ ନାସ୍ତା ଦେବ ବିରିୟାନୀ ତିଆରି କରିକି ଦେବ।
ହଁ। ବାହାଘର ଦିନ ଆମର କାମ ଆଉ ଉଁ ରିସେପ୍ସନ ଦିନ ତାଙ୍କର କାମ ଆଉ କଣ।
ହଁ।
ହୁଁ ହୁଁ ତମେ ଆସିବ ଦି ଦିନ୍ ପୂର୍ବରୁ ହେଲା।
ହଁ ହଁ ମୁଁ ଯିବି ଦି ଦିନ୍ ପୂର୍ବରୁ ଯିବି। ଆଉ ପିନ୍ଧିବ କି ଆଉ ଆଉ କି ହଳଦୀ କୁର୍ତ୍ତି ପିନ୍ଧିବ କି ଗଳାର ପିନ୍ଧିବ?
ହୁଁ ପ୍ଲାଜୋ।
ହୁଁ ତମୁକୁ ପ୍ଲାଜୋ ଅଧିକ ପସ ନ୍ଦ ଲାଗୁଛି ପ୍ଲାଜୋ ଟା ଟିକେ କମ୍ଫିଟେବୁଲ ଥାଏ ସେଇଥିପାଇଁ।
ହଁ ଗରମରେ ଟିକେ ଭଲ ଲାଗେ ପିନ୍ଧିବାକୁ।
ଆଉ ଇଏ ହ ଯୋଉ ମେହେନ୍ଦୀ ରେ?
ମେହେନ୍ଦୀ ଦିନ ଷ୍ଟେଟ ପ୍ୟାଣ୍ଟ କୁର୍ତ୍ତି।
ମେହେନ୍ଦୀ ତମୁକୁ ଲ
ଆଉ ସବୁଦିନି ପ୍ଲାଜୋ ପିନ୍ଧିଲେ ଭଲ ଲାଗିବନି ନା ମତେ ଆସେନା ମୋ ଭଉଣୀ କି ଆସେ।
ତମ ଭଉଣୀକୁ ଆସେ ଲଗେଇବା?
ହଁ ତମୁକୁ ବି ତ ଆସୁଛି ମେହେନ୍ଦୀ ଲଗେଇବା?
ହଁ ସେଇଟା ନା କହୁଛି ମୁଁ।
ଆଉ ତମେ ଅଛ ତମ ଭଉଣୀ ଅଛି ଦି ଜଣ ମିଶିକି ଲଗେଇଦବ ଆଉ।
ହୁଁ ହଁ ଲଗେଇ ଦେବିନି କାହିଁକି। ଯୋଉ ଡିଜାଇନ୍ ବାହାର କରିବ ସେଇ ଡିଜାଇନ୍ ଲଗେଇ ଦେବି ଭଲ ଭାବରେ ପୁରା।
ହୁଁ ଆଉ ତମୁକୁ ମେକଅପ୍ କରିବା ବି ଆସୁଛି?
ହୁଁ ମେକଅପ କରିବା ବି ଆସୁଚି। ତମେ ମତେ ସେଇଦିନ ଡାକିଥିଲ ଯେ ମୁଁ ଯାଇ ପାରିଲିନି ମୁଁ ଭାବିଲି ମ-ମତେ ତମ ଭଉଣୀରେ ଡାକିବ ସିଏ ଡାକିଲେ ମୁଁ ଯି-ଯାଇଥାନ୍ତି ସେ ମତେ ଯେ ଏ ଡା ଡିଲାନି ତ ମୁଁ ଗଲିନି ମୁଁ ତାକୁ କହିକି ଆସିଲି ତୁ ମତେ ଡାକିବୁ ମୁଁ ଯିବି। ଦି ତିନି ଥର କହିଲି ସିଏ ମତେ ଡାକିଲାନି ମୁଁ ବ-ଭାବିଲି ଭୁଲି ଯାଇଛି ଆଉ ଗଲିନି।
ଓହୋ ଆଚ୍ଛା।
ନହେଲେ ମୁଁ ତମୁକୁ ମେକଅପ୍ ବି କରିଦେଇଥାନ୍ତି ଆଉ ମେହେନ୍ଦୀ ଲଗେଇକି ତ ଆସଥିଲି।
ହଁ ମେକଅପ୍ ସେମାନେ କରିଲେଣି କିଛି ଗୋଟେ ଲଗେଇଲେନି ମତେ ସେମିତି ଖାଲି ଯା ପାଉଡର୍ କ୍ରିମ୍ ଲଗେଇକି ବସିଲି।
ହଁ -ହଁ ତମେ ତ ସୁନ୍ଦର୍ ତେବେ ବି ଲାଗୁଥିଲ ମୁଁ‌ ବେ- ଷ୍ଟାଟସ୍ ଛାଡି
ସବୁ ସବୁ ନେଇକି ଆସିଥିଲି କିଣିକି ଏତେ ପଇସା ଖର୍ଚ୍ଚ କରିକି ଏ ସେ ଫାଉଣ୍ଡେସନ ଆହୁରି ଫେସ୍ ପାଉଡର ଇଏ ସେ ସବୁ ଆଣିଥିଲି କିଛି ଲଗେଇ ପାରିଲି ନା ଫାଉଣ୍ଡେସନ ଲଗେଇଲି ନା ଫେସ୍ ପାଉଡର୍ ଲଗେଇଲି ସେଇ ଯଉ କାଚ ବଟଲ୍ ରେ ଆସେ ନା ଫାଉଣ୍ଡେସନ୍ ଟା ସେଇ ଫାଉଣ୍ଡେସନ ଟା ଆଣି ମୁଁ ତ ଏମିତିରେ କିଛି ଲଗାଏନା ସେଇ ଗୋଟେ ଦିନ୍
ସେ ଫାଉଣ୍ଡେସନ ଗୁ- ଭଲ ନୁହେଁ ସେ ଫାଉଣ୍ଡେସନ୍ ଆଉ କେବେ ବି ଆଣିବନି। ସେଟା ମୁହଁରେ ଲଗେଇଲେ ସେଟା ମୁହଁରେ ପିମ୍ପ୍ ଲ୍ସ ବାହାରିଯାଏ ଆଉ ଟିକେ ଭଲ ଲାଗେନା ସେ ଏବେ ୟୁଟୁବ୍ ରେ ଗୋଟେ ସ୍ ବାଇରାଲ୍ ହେଇନି ଗୋଟେ ଫାଉଣ୍ଡେସନ୍? ସବୁ ୟୁଟ୍ୟୁବର ମାନେ ଲଗାନ୍ତି ସେ ଫାଉଣ୍ଡେସନ୍ ଟା।
ୟୁଟ୍ୟୁବ୍ ରେ ତ କେତେ ପ୍ରକାର ଦେଖଉଚି।
ନା ସେ ଫାଉଣ୍ଡେସନ୍ ଭଲ ମୁଁ କେତେ ଥର ଲଗେଇଲିନି ମୁଁ ଯେବେ ଫାଉଣ୍ଡେସନ୍ ଲଗଉଚି ମୋ ମୁହଁରେ ପିମ୍ପ୍ ମ୍ପଲ୍ ବାହାରି ଯାଉଚି ସେ ଫାଉଣ୍ଡେସନ୍ ମୁଁ କେତେ ଥର ଲଗେଇଲିଣି ମୋର ସରିବାକୁ ଆସିଲାଣି
କହିଲି ଟିକେ ମେକଅପ୍ କରିବାକୁ ମୋ ଭାଉଜ ସାନ ଭାଉଜ ଯିଏ ଥିଲା ମତେ କହିଲା ଆଉ ତୁ ତ -ତୁ କେବେ ଲଗାଉନା ମୁହଁରେ କିଛି ତୁ କିଛି ଲଗାନା ନହେଲେ ମୁହଁ ଖରାପ୍ ବି ହବ ତୁ ଖାଲି ସେମିତି ପାଉଡର୍ କ୍ରିମ୍ ଲଗେଇଦେ ଖାଲି ପାଉଡର୍ କ୍ରିମ୍ ଲଗେଇକି ବସେଇଦେଲା ନେଇକି। ମୁଁ କହିଲି ଏତେ ଭଲ ଦିନଟାରେ ଟିକେ ମେକପ୍ ଫେକପ୍ ବି ମତେ କେହି କଲେନି କି କିଛି କଲେନି କି କି ମୁଣ୍ଡ ବି ଟିକେ କେହି ଭଲସେ କୁଣ୍ଡେଇ ପାରିଲେନି ସେମିତି ଯାହା ଯେମିତି କରିକି ମୁ- କରିଦେଲେ ମୁଁ ବସିିଗଲି ଆଉ।
ହଁ ତ୍। ସେ ସେମାନଙ୍କି କିଛି କରିବା ଆସିଲାନି ଆଉ କଣ ତମ ସବୁ ଏତେ ପ୍ରଡକ୍ଟିସ୍ ସବୁ ତମେ କଣ କଣ ନେଇକି ଆସି ଥିଲା ମେକପ୍ ପ୍ରୋଡ଼େକ୍ଟ୍।
ମୁଁ ନେଇକି ଆସିଥିଲି ପା-କି-ଇଏ ଲିପଷ୍ଟିକ୍ ନେଇକି ଆସିଥିଲି ପାଉଡର୍, କ୍ରିମ୍, ଫେସ୍ ପାଉଡର୍ ସେ ଫାଉଣ୍ଡେସନ୍ ସବୁ ନେଇକି ଆସିଥିଲି।
ଆଇସାଡୋ ପ୍ୟାଲେଟ୍ ନେଇକି ଆସିନଥିଲ‌? ଆଇସାଡୋ ପ୍ୟାଲେଟ୍, ମସ୍କାରା, ଆଇଲାଇନର୍ ଏସବୁ?
ହଁ -ମୁଁ ନେଇନୁ। ମ ଭଉଣୀର ଥିଲା ତ ମେକଅପ୍ ବକ୍ସ୍ ଥିଲା ସେଥିପାଇଁ ମୁଁ ଆଉ ଆଣିଲିନି ମୁଁ କହିଲି ତାର ଅଛି ତ ପୁଣି କଁ ଗୋଟେ ନେବି। ଆଉ ସେଗୁଡାକ ଆଣିଲିନି।
ଠିକ୍ ଅଛି ଏଥର ଦେଖିବା ମୁଇଁଁ ରେଡି ତମକୁ କରିବି। ତମେ ଏତେ ଜିନିଷ ଆଣିଥିଲ ମୁଁ ତ ଜାଣିନଥିଲି।
ହଁ ପା ମୁଁ ଭଉଣୀ କି କହିଲି ଡାକେ ସେ ଡାକି ମୋ ଭଉଣୀ କହିଲି ଡାକେ ସେ ଡାକିଲାନି ବି ଡାକିଲାନି ମୁଁ କହିଲି ଡାକେ ଟି କେ କରିଦବ ମେକପ୍ ସେ ଡାକିଲାନି କି କଣ କଲା କେଜାଣି।
ମୁଁ ଭାବୁଥିଲି ସିଏ ମତେ ଡାକିବ ଡାକିବ ସେ ଜମା ବି ଡାକିଲାନି।
ତାପରେ ସେ ବି କାମରେ ରହିଗଲା ସେ ଏ-ଘରେ ଯିଏ ଯାହା ହେଲା ବେଳକୁ ତାକ୍ କୁ କହୁଛନ୍ତି ଏଟା ଦେ ସେଟା ଦେ ଏଟା କର ସେଟା କର। ଆ ସେ ପୁରା ଚିଡିଗଲା ସେ ବି ଟିକେ ରେଡି ହେଇ ପାରିଲାନି ପୁରା ଚିଡିଗଲା ମତେ କେହି ଟି କେ ମତେ ଟିକେ କେହି ଉଁ -ଉଁ-ଇଏ କରିବାକୁ ଦଉନାହାନ୍ତି ଏଟା ଆଣେ ସେଟା ଆଣେ ସେଟା ଆଣେ ସବୁ କାମ ମୋ ଉପରେ ଛାଡି ଦଉଛନ୍ତି ସେଟିଗେ ସେ ପୁରା ଚିଡି ଯାଇଥିଲା ସେ ବି କିଛି ମେକପ୍ ହେଇନଥିଲା ସେ ଖାଲି ଯାହା ଡ୍ରେସ୍ ପିନ୍ଧି ଦେଇଥିଲା
ଡ୍ରେସ ବି ଡ୍ରେସ ପିନ୍ଧିଥିଲା ଡ୍ରେସ ର ଉପର ପିନ୍ଧିଥିଲା ତଳ ପିନ୍ଧ ନଥିଲା।
ହଁ ବା
ତଳେ ଖାଲି ପ୍ଲାଜୋ ପିନ୍ଧିକି ଆଉ ଗୋଟେଆ ଗୋଟେ ହାତରେ ଅଲଗା ଚୁଡ଼ି ଏଇ ହାତରେ ଅଲଗା ଚୁଡ଼ି ପିନ୍ଧିକି ବୁଲୁଥିଲା ରାଗି ଯାଇଥିଲା ତମ ପିସି ଉପରେ ପୁରା।
ହଁ
ତାକୁ ତାର ବ ଭଉଣୀ ବାହାଘର ସିଏ ତାକୁ ପୁରା ଇଏ କରିଦେଲେ ଏଟା କର ସେଟା କର ସେଟା କର ସିଏ ପୁରା ଲାଗିବି ମୁଁ ରେଡି ହେବିନି ଆଉ ଯା ସେ ମତେ ଆସି କହିବିଥିଲା ଏମିତିଆ ମୁଁ ରେଡି ହେବିନି।
ହଁ
ହ
ମୋର କେହି ଫଟୋ ଉଠେଇଲେ ନା ମତେ କେହି ମେକଅପ୍ କଲେ କିଛି ଜଣା ବି ପଡିଲାନି ମତେ ଗୋଟେ କିଛି ଥିଲା ମୋର ବୋଲି।
ହେ ହେ ହଁ
ଏତେ ଭଲ ଦିନ ଟା ବି ଖରାପ ହେଇଗଲା ଗଲା ଆଉ।
ଆଉ ତମେ ଗୋଟେ ହାତରେ ଯୋଉ ମେହନ୍ଦି ମୁଁ ଲଗେଇଥିଲି ଆଉ ଗୋଟେ ହାତରେ କିଏ ଲଗେଇଲା ମେହନ୍ଦି।
ଆଉ ଗଟେ ହାତରେ ପା ଭଉଣୀ ଲଗେଇଥିଲା।
ଭଲରେ ସେ ଡିଜାଇନ ହେଇଥିଲା ନା?
ହଁ ସେ ବି ଡିଜାଇନ କରିକି ଲଗେଇଥିଲା ଭଲସେ।
ଏଥର ବେ ଏଥର ଓନ୍ଲି ଫର୍ ତମେ ହିଁ ଲଗେଇବ ମେହେନ୍ଦୀ ତମେ ଦିଟା ହାତରେ ଲଗେଇବ ଟିକେ ପେସେନ୍ସ ରଖିବ, ଆଉ ଭବ ସେଟ ହଁ। ସେଟା ଟିକେ ବଢିଆ ଡିଜାଇନ ଟା ବାହାର କରିବ ଭଲ ଭାବରେ ଧୀରେ ଧୀରେ ସେଟା ଲଗେଇଲେ ତମ ଡିଜାଇନ ତମ ସେଟା
ହଁ ଏଥର ଟିକେ ଜଲଦି ଆସିକି ଲଗେଇଦବ ଲେଟ ରେ ଆସିଲା ବେଳକୁ ଟାଇମ ରହୁନି। ଜଲଦି ଜଲଦି କରିକି ହେଇଯାଉଛି। ଏଥର ଦିନରୁ ଲଗେଇଦେଲେ
କାହିଁକି ବାହାଘର ବେଳେ ସମସ୍ତେ ବ୍ରାଇଟ୍ ହାତକୁ ଦେଖୁଚନ୍ତି। ମେହେନ୍ଦୀ କେମିତି ଲାଲ ହେଇଚି। କେମିତିଆ ଡିଜାଇନ ହେଇଚି। କେମିତି ଲାଗୁଛି ହା ହାତରେ ଏଇ ସବୁ ଦେଖୁଛନ୍ତି। ସେଥିପାଇଁ ସେଇ ଦିନ ଟା ଭଲସେ ଲଗେଇଦବ। କ୍ୟୁଁକିି ସ ସାଦି ପରେ ଆଉ କିଏ ଲଗେଇ ପାରିବେନି ତମ ହାତରେ ଏତେ ବ୍ରାଇଡାଲ। ଏଇ ସେ ଗୋଟଏ ଦିନ ଏଇ ଥାଏ ଯେ ଭଲ ଭାବରେ ଲଗେଇ ପାରିବ।
ହଁ ଗୋଡରେ ହାତରେ ସବୁଆଡେ ଲଗେଇବ।
ହଁ। ମୋ ପାଖରେ ଆ ତମ ଘର ପାଖରେ ଯୋଉ ନେ ତମ ଘର ପଛରେ ଯୋଉ ଥାଇ ଗୋଟେ ଝିଅ ଟା। ସିଏ ମୋ ପାଖକୁ ଆସଥିଲା ବାହାଘର ବେଡେ ତାର ଭାଇର ବାହାଘର ଥିଲା ସିଏ ମତେ କହୁଛି